ହ୍ୟାଲୋ।
ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର।
ମୋ କଥା ଶୁବୁଛି।
ହଁ ହଁ।
ମୋ କଥା ଶୁବୁଛି ଆପଣଙ୍କୁ?
ହଁ ହଁ ଆପଣଙ୍କ କଥା ଶୁଭୁଛି ମୋ କଥା ଶୁଭୁଛି?
ଆଜ୍ଞା କୁହନ୍ତୁ?
ମୋ କଥା ଶୁଭୁଛି ଆପଣଙ୍କୁ ଆଚ୍ଛା। ଖାଇ ସାରିଲେନି କଣ ଖାଇଲେ?
ନାଇଁ ଏବେ ରୋଷେଇ ଚାଲିଛି ମାମା ବନଉଛନ୍ତି। ରୋଷେଇ ରୁଟି ସେ ଦିନରେ ଚିକେନ୍ ତରକାରୀ ହେଇଥିଲା। ତେଣୁ ଆଉ ଥରେ ଦିଟା ଅଣ୍ଡା ପକେଇକି କରୁଛନ୍ତି। କଣ ଗୋଟେ ଖାଇବୁ ଦଶଟା ବେଳକୁ ହଉ ଆପଣ ଏବେ କଣ କରୁଛନ୍ତି?
ଆପଣ ଆଜି ଖାଇବା କଣ ଘରେ?
ଆମର ଦିନରେ ହେଇଥିଲା ଚିକେନ ହେଇଥିଲା ଆଉ ଭାତ ହେଇଥିଲା।
ଆଜ୍ଞା ଆପଣଙ୍କ ଭଏସ୍ ଟିକଏ ସ୍ଲୋ ଆଶୁଛି।
ଏବେ ଆସିଲା ଭଏସ?
ଆଜ୍ଞା।
ହ୍ୟାଲୋ ହଁ ହେଇଥିଲା ଚି ଚିକେନ ହେଇଥିଲା ଆଉ ଭାତ ହେଇଥିଲା ଆମର ଖରା ବଳିଆ ଆପଣଙ୍କର
ଆମର ସେଇ ଭାତ ଚିକେନ ହେଇଥିଲା ଏବେ ରାତିରେ ବି ସେଥିରେ ସେ ତରକାରୀରେ ଅଣ୍ଡା ପକେଇକି କରିବେ ମାମା ଆଉ ଭୁଜିଆ ଟାଇପ ର
ଅଣ୍ଡା ପକେଇ କେମିତି ହୁଏ?
ମାନେ ସେଇ ଚିକେନ ତରକାରୀ ଯୋଉ ବଳିଥିଲା ସେଇଥିରେ ଅଣ୍ଡାକୁ ଫାଷ୍ଟ ସେ ଆମଲେଟ୍ ଭୁଜିଆ ଟାଇପର ବନେଇକି ତା ଭିତରେ ସାଥିରେ ପକାନ୍ତି ସେଇ ତରକାରୀରେ ପକାନ୍ତି ଡାଇରେକ୍ଟ।
ଆଛା! ଏମତି ଭଲ ଲାଗେ ମୁଁ ଖାଇନି କେବେ ଏମତି
ଆଜ୍ଞା! ସେମିତି ସେଇ ଟାଇପ ର ଆଉ ନର୍ମାଲ ହଁ, ଆପଣ ରାତିରେ ଖାଇବା କଣ?
ଆଉ ଆମର ତ ରୁଟି ହୁଏ କିନ୍ତୁ ମୁଁ ଟିକେ ଭାତ ଫ୍ରେଣ୍ଡ ବୋଲି ମୁଁ ଟିକେ ଭାତ ଖାଏ। ହ ପ୍ରାୟ ରୁଟି ରୁଟି ପ୍ରାୟ ସମସ୍ତେ ଖାଆନ୍ତି ରୁଟି ସମସ୍ତେ ଖାଆନ୍ତି ମୁଁ ଆଉ ମୋ ଇଏ ହଜବେଣ୍ଡ ଆମେ ରୁ ଖାଉ ଭାତ ମୁଁ ଖାଏ ଆଉ ଝିଅ ତ ସେଇ ରୁଟି ଟିକେ କରିଥାଏ ଖାଉ ନାଇଁ ନାଇଁ ଗରମ ରଖିଦେଇଥାଏ। ଏବେ ମାନେ ହେଇ ଖରା ହେଲା ତାହେଲେ ଆମେ ପଖାଳ ଖାଇଦଉ ଆଉ ଯଦି ଖରା ନହଇ ଯଦି ପାଗ ଥିବ ତାହେଲେ ଆମେ ଗରମ ଖାଉ।
ଆଜ୍ଞା। ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛି। ତ ଆମର ଟିକେ ବାପଘରେ ଟିକେ ଝିଅ ଏଇନେ ବିିସ୍କିଟ ଧରି ସେ ତାର ଖାଉଛି ଆଉ ତା ଟାଇମ ହେଇଗଲାଣି। ଖାଇବା ନ ଖାଏ ଯିବି ଆଉ
ଆଜ୍ଞା! ଆପଣ କଣ ଜବ୍ କରନ୍ତି ନା ହାଉସୱାଇଫ୍?
ମୁଁ ହାଉସୱାଇଫ ଅଛି ଘରେ ଅଛି। ଯୋଉ ଜବ କରୁଥିଲି। ମ୍ୟାରେଜ ମୁଁ ବାହାହେଲାପରେ ବି ଜବ କରୁଥିଲି। ତ ବାହାଘର ପରେ ଶଶୁର ଟିକେ କହିଲେ ତ ଯେହେତୁ ମୋ ସ୍ଵାମୀ ଯିଏ ଗୋଟେ ପୁଅ ଆଉ ମୋ ଶାଶୁ ମା ନାହାନ୍ତି। ଚାଲି ଯାଇଛ ଯେହେତୁ ଘରର ସବୁ ଦାୟିତ୍ବ
ହ ଆଜ୍ଞା ଘର ସମ୍ଭାଳିବାକୁ ପଡ଼ିବ।
ବହୁତ ଦରକାର ସଞ୍ଜ ସଳିତା ଅଛି ଠାକୁର ପୂଜା ବନ୍ଧୁ ବାନ୍ଧବ ଏଇ ସବୁ ଦେଖିବାକୁ ପଡିବ ତେଣୁ କରିକି ବାବା କହିଲେ ଯେ ମା ତୁ ସେ ଦେଖିବାକୁ ଯାଇଥିଲି ସେବେଠୁ କହିଥିଲେ ମା ମୁଁ ଏଇ ଭୁବନେଶ୍ଵରେ ହିଁ ଜବ କରୁଚି। ଏବେ ଯୋଉ ମାରୁତି ସୁଜୁକି ଜାଣିଥିବେ କାର। ଅଟୋମୋବାଇଲ।
ଆଜ୍ଞା ଆଜ୍ଞା।
ଆଉ ସେଥିରେ ମୁଁ ଅଫିସରେ ଥିଲି ଆଉ ଆରଟିଓ ଫାରଟିିଓ କାମ କରୁଥିଲି ଆଉ। ଗାଡି ନମ୍ବର ବନେଇଵା। ଠିକ୍ ଠାକ କରିବି ଭୁଲଥିଲେ ଠିକ୍ କରିବା ଏସବୁ ବି ମୁଁ କରିଥିଲି। ସେ ସ୍କୁଲରେ କମ୍ପୁଟର କାମ ସବୁ କରୁଥିଲି। ଆଉ ମୋ ହଜବେଣ୍ଡ ବି ସେ ଥିଲେ ଆମର ଆଡଭାଇଜର ଥିଲେ ଅଟୋ ମୋବାଇଲ ରେ।
ଆଜ୍ଞା ସେଇ କମ୍ପାନୀରେ?
ହଁ। ହୁଁ ଆମେ ଫାଷ୍ଟ ଗୋଟେ କମ୍ପାନୀରେ ଥିଲୁ ତାପରେ ଆମେ ସେ ଅଲଗା ହେଇଗଲୁ। ମୁଁ ଆଉ ଗୋଟେ ରହିଲି ସି ଏମ୍ସରେ ସେ ରହିଲେ ଆଉ ସିଏ ପଢିଛନ୍ତି ନା ଆମର ଡିପ୍ଲୋମା କରିଚନ୍ତି। ହେଲା କିନ୍ତୁ ଏଵେ ସେ ଜବ କରୁନାହାନ୍ତି ଏଵେ ଘରର ଏମିତି ବିଜିନେସ ଥିଲା ସେ ସମ୍ଭାଳୁଛନ୍ତି। ଆଉ ମୁଁ ଜବ କରୁଥିଲି ବାବା କହିଲେ ନାଇଁ ମା ଜବ କରନି ଘର ସମ୍ଭାଳିବୁ ସେଠୁ ମୁଁ ଜବ୍ ଛାଡି ଦେଇଛି ଘରେ ଅଛି ଘର କ କଥା ବୁଝୁଛି ଆଉ।
ଆଜ୍ଞା ଆପଣ ଗୋଟେ ଝିଅ?
ମୁଁ ନା ଆମେ ଦି ଭଉଣୀ ଆଉ ମୋ ଭଉଣୀ ଜିଏ ଯାଇଥିଲି ରାହାମା ଗୁଟେ ଅଛି
ଆଜ୍ଞା।
ଜଗତସିଂହପୁର ରାହାମା ହଉଛି ମୋ ବଡ ଭଉଣୀର ଶାଶୁଙ୍କ ଘର। ଆମ ଘରଟା ହଉଚି ପାରାଦ୍ୱୀପ ଭିତୁର ଟିକେ ଏସମା ଯାଣିଥିଵେ?
ଆଜ୍ଞା ଆଜ୍ଞା ହଁ ଅବିକା ଘରେ କିଏ ଅଛନ୍ତି ଆପଣଙ୍କ ବାପ ଘରେ?
ବାପ ଘରେ ଅଛନ୍ତି ବାପା ଅଛନ୍ତି ଭାଇ ଅଛନ୍ତି ଏସବୁ ଅଛନ୍ତି। ଭାଇ ବାପା ଭାଇର ବି ବାହାଘର ସରିଚି ସେ ଭାଉଜ ଅଛନ୍ତି। ଆଉ ମା ମା ବି ଅଛନ୍ତି।
ଆଉ କେବେ ଯାଆନ୍ତି ବୁଲିଵାକୁ ବାପ ଘରୁକୁ?
ମୁଁ ଯାଇନି ଦଶ ମାସ ହେଇଯିବ ବାପ ଘରକୁ ଯାଇନି।
ରଜର ବି ଯାଇ ନାହାଁନ୍ତି?
ନାଇଁ କାହିଁକିନା ଦୁର ବାଟ ଟିକେ ତ ଆମ ଘରଠୁ ଏପଟୁ ତୋ ହୋଇ ହେଇଯାଉଚି ଶହେ କୋଡିଏ କିଲୋମିଟର ହେଇଯାଉଛି।
ଆଜ୍ଞା।
ଆଉ ଗୋଟେ ଛୋଟ ଛୁଆକୁ ନେଇକି ତାଙ୍କ ଦେହ ଅଛି ଏତେ ବାଟ ଟ ହଁ ସିଏ କ କହୁଥିଲେ ଚାଲ ବାଇକିରେ ଯାଇଁକି ବୁଲିକି ଆସିଵା। ନାଇଁ ମୁଁ ଯିବିନି ମାସେ ରହିବି ଯାଇକି ଆସିବି। କହିଲେ ହଉ ମୂଁ ବର୍ତ୍ତମାନ ଯାଇନି ଯିବି ଆଉ।
ପିଠା ହେଇକିନା କଣ ବନା ହେଇଥିଲା ବନାହେଇ ଥିଲା ଘରେ?
ଏଠି ହଁ ପିଠା ମତେ ତ ବନେଇ ଆସେ। ମୁଁ ସେଇ ଚକୁଳିବ୍ୟତିତ ଆଉ କିଛି ଜାଣିନି ଆଉ ଯୋଉ ଛଣା ପିଠା ଯୋଉ ହୁଏ ମଣ୍ଡା ଛଣା ହୁଏ ତାକୁ କରିଦେବି। ଚକୁଳି କରିଦେବି ଆଉ ପୋଡ ପିଠାଟା ପୋଡ ପିଠାଟା କରିପାରେ କିନ୍ତୁ ଯେହେତୁ ଆମର ଗ୍ୟାସ ଚୁଲିରେ ସେଟା ବଢିଆ ହୁଏ। ହଁ ଗ୍ୟାସରେ ମୁଁ ବନେଇ ନି କେବେ। ଏଠି ଚୁଲି ତ ନାହିଁ
ଆଜ୍ଞା।
ଆପଣଙ୍କର ପିଠା କଣ ହେଇଥିଲା ରଜକୁ?
ଆଜ୍ଞା। କଣ କହିଲେ?
ଆପଣଙ୍କ ରଜରେ କୋଉ କୋଉ ପିଠା ହେଇଥିଲା?
ଆମ ଆଡ଼େ ତ ବିଭିନ୍ନ ପ୍ରକାର ହୋଇଥାଏ ପୋଡ଼ ପିଠା, ମଣ୍ଡା ପିଠା। ଚକୁଳି ପିଠା ତ ହୁଏ ବିରି ପିଠା ଆଉ ଗୋଟେମସଲା ଦେଇକି ଲାଦେଇକି ମଟର ଦେ ଇକି ମଟର ପିଠା ତାକୁ କୁହନ୍ତି।
ବିଭିନ୍ନ ପ୍ରକାର ପିଠା ହେଇଥିଲା ଆମର ଏଠି ତ ଗାଁରେ ସହରରେ ଆମେ ତେଲେ ମୁଁ ଗାଁକୁ ପ୍ରତିବର୍ଷ ଯାଏ ରଜରେ। ତ ଆମ ଗାଁ ରେ ଭଲରେ ପାଳନ ହୁଏ ତିନି ଦିନ ମଝି ରଜ ଦିନ ଆମର ଫିସ୍ କିଣ ହୁଏ।
ଆଉ ଏଠି ଆମର ଦୋଳି ଫୋଡିିବ ପଡ଼ିଛି ଗାଁରେ ଆମ୍ବ ଗଛ ଏଇନି ଆଜି ସେଇଠି ସବୁ ବନ୍ଧା ହୁଏ। ଦୋଳି ଫୋଳି ଖେଳ ହୁଏ ବହୁତ ମଜା କରିବ ଆଉ।
ଆଛା ବହୁତ ମଜା ହୁଏ।
ଆଜ୍ଞା ଏବେ ତ ପଢାପଢି ସରିଲା ଗ୍ରାଜୁଏସନ। ହ ପରା ସରକାରୀ ଚାକିରୀ କରିବି ବୋଲି ପ୍ରିପେୟାର୍ କରୁଛି। ଆଜ୍ଞା।
ସବୁଦିନ ଚାକିରି ନା ଆଜି କାଲିକା ମାନେ ଯୁଗରେ ଚାକିରୀ ଟା ଆମ ପାଇଁ ଗୋଟେ ଭଲ ଚାକିରି ବି କରିବା ନିହାତି ଆବଶ୍ୟକ।
ଆଜ୍ଞା।
ଗୋଟେ ଘର ଚଳିବାକୁ ହେଲେ ଗୋଟେ ଭଲ ରୋଜଗାର ଟା ଆମର ବହୁତ ଦରକାର।
ଆଜ୍ଞା ସେଇଟା ତ ନିହାତି।
ଏବେ ହିଁ ଗୋଟେ କ୍ୟାରିୟର ବନେଇବା ପାଇଁ ଅଛି ସୁଯୋଗ। ଆଉ ଦୁଇ ଚାରି ବର୍ଷ ପରେ ଆଉ ହାତ ତେ କିଛି ଆମର ନଥିବ ଯଦି ଆମେ ଏଇ ଟାଇମ ଟାକୁ ମିସ କରିପାରିବା
ଏବେ ପ୍ରିପ୍ରା ଆଜ୍ଞା।
ସେ ସବୁ ମୁ ମାନେ ମୁଁ ମିସ୍ କରିକି ଆସିଛି ବୋଲି ଆଜି ମତେ ମାନେ କୋଉଠି ନା କୋଉଠ ଅନୁତାପ କରିବା ପାଇଁ ପଡୁଛି। ଯଦି ମୁଁ ଭଲ କିଛି ପଢିଥାନ୍ତି ତାହେଲେ ହଁ କାହିଁକି ନା ମୋର ହି ହଁ ଆଉ ଗୋଟେ କଥା କଣ କହିଲେ? ବେଳେ ବେଳେ ବି ମଣିଷକୁ ପଇସା ବି ରୋକିଦିଏ।
ଆଜ୍ଞା ପରିସ୍ଥିତି ନେଇଁ ମେଡିକାଲ ପଢିଆ ପାଇଁ ଆମରେ ପ୍ରୋବ୍ଲେମ୍ ଟିକେ ରହୁଛି।
ଆଚ୍ଛା।
ଆଜ୍ଞା ଏଇ ବାବା ଏଇଠି ଖାଲି ପ୍ରାଇଭେଟ୍ ଜବ୍ କରୁଛନ୍ତି। ଆଜ୍ଞା କଣ କହିଲେ?
ଆଚ୍ଛା ବା ବାପା।
ବାପା ଏଇଠି କ କଟକରେ ପ୍ରାଇଭେଟ୍ ଜବ୍ ଅଛି ସେଇଠି ଜବ୍ କରିଛନ୍ତି ମାମା ହାଉସ ୱାଇଫ ଅ ଛନ୍ତି ଭାଇର ବି ଏଇ ବର୍ଷ ଦଶ ମ ସରିଲା, ପ୍ଲସଟୁ ହେଲା ପଢାପଢି ହେନା ସେଥିପାଇଁ ବି ସିଏ ଟିକେ ଭଲ ପଢୁଛି ସେ ତାର କହୁଛି ଡାକ୍ତର ଲାଇନ୍ ପଢ଼ିବ ବୋଲି।
ହଁ ନିଶ୍ଚିନ୍ତ ସେ ପଢୁଛି ତ ପଢେଇବାକୁ ପଡିବ।
ଆଜ୍ଞା।
ଆକ୍ଚୁଲି ଆମ ସିଚୁଏସନ ଟିକେ ବହୁତ ଘରେ ଆମର ଯୋଉ ପରିସ୍ଥିତି ଟିକେ ବହୁତ ଇଏ ଥିଲା। ମୋ ଦି ମୋ ବୋ ଭୁଲ ଯୋଉଥର ମ୍ୟାର୍ରିଜ ହେଇଥିଲା ଯଉଠି ବାପା ଏକା ଇନକମ କରିବେ ଆମର ମାନେ ମି ମାନେ ମଧ୍ୟ୍ୟସ୍ତ ପରିବାର କହିଲେ ଚଳେ।
ଆଜ୍ଞା।
ଗୋଟେ ରୋଜଗାରରେ ଟୋଟାଲି ପରିବାର ଆମେ ଚଳୁଥିଲୁୁ ତେଣୁକରି ବାଧ୍ୟ ହେଇକି ଗ୍ରାଜୁଏସନ୍ ହଁ ଗ୍ରାଜ୍ୟୁଏସନ୍ ସରିଲା ପରେ ବାହାରକୁ ଆସିବାକୁ ପଡ଼ିଲା।
ଆଜ୍ଞା ଆପଣ ସା ବଡ଼ ନା ଆପଣ ସାନ?
ନା ନା ମୁଁ ମଝିଆଁ ଫାଷ୍ଟ ମୋ ଭଉଣୀ ତାପରେ ତାପରେ ମୁଁ ତାପରେ ମୋ ଭାଇ।
ଆଜ୍ଞା ଆପଣ ଭାଇ କଣ କରନ୍ତି କୋଉ ଜବ୍?
ଭାଇ ଜବ୍ କରୁନି ସେ ପଢ଼ୁଛି କିନ୍ତୁ
ପଢ଼ାପଢ଼ି କରିଛନ୍ତି ଅବିକା ବୋଧେ?
ହୁଁ।
ଆଜ୍ଞା।
ସିଏ ମୋଠୁ ସାନ ଆଉ ଦି ତିନି ବର୍ଷ ଆଉ।
ଆଜ୍ଞା।
ବାସ୍ ତାକୁବି ପଢିବାକୁ ପଡିଲା ସେ ଏକା ସେ ଇନକମ୍ କରିବେ କି ସେ କଣ କରିବେ ସେ ବହୁତ ଷ୍ଟ୍ରଗଲ କରିଛନ୍ତି।
ଆଜ୍ଞା। ଆଉ ଆପଣଙ୍କ ସିଆଡେ ଆଜି ବର୍ଷା ହଉଛି? ଆମ ଏଠି ତ ଡେଲି ସବୁଦିନ ହଉଛି।
ବର୍ଷା ତ ହଉଛି କି ଏଠି ତ ଛାଡ଼ୁନି ଆଉ।
ହଁ ଆପଣଙ୍କ ସିଆଡ଼େ କେମିତି କଣ ପାଣି ପାଣି ଡ୍ରେନିଙ୍ଗ ସିଷ୍ଟମ୍ କଣ ଅଛି ସହରରେ?
ବି ଆଜ୍ଞା ଠିକ୍ ଅଛି। ଏବେ ଯାଆନ୍ତୁ ଆପଣ କଣ କରିବେ ରୋଷେଇ ରାତିରେ ଖାଇବାକୁ ହେବ ଆମେ ପରେ କଥା ହେବା।
ଆଚ୍ଛା ହଉ ଠିକ ଧନ୍ୟବାଦ ହଁ।